ଏଇ ରୋଷେଇ ସାରିକି ମେଘ ତ ବାହାରେ ଉଠେଇଛି ବସିଛି ଆଉ।
ହଁ ଏପଟେ ବି ସେମିତି ବର୍ଷା ଜୋର ହେଲାଣି ଘଡଘଡ ବିଜୁଳି ମାରୁଛି। ଆଉ କଉ ଉଠଉଛି ସେମିତି ବର୍ଷା ହବନି ସବୁଦିନ ସେମିତି କରୁଛି। ଆଉ ଗରମ ତ ଜୋରରେ ହଉଛି ଆଉ। ଗରମ ଜୋର ହଉଛି ବିଜୁଳି ମାଇଲାଣି ଆଉ ଏ ବର୍ଷ କଣ ଚାଷ ବାସ ହବ ଆଉ ଏଇ ଯୋଉ ପାଗ ଯେ ବର୍ଷା ତ ନାହିଁ ବର୍ଷା ମୌସୁମୀ କହୁଛି ଆସିବ ବୋଲି।ପ କହୁଛି ତ ଛୁଇଁବ ମୌସୁମୀ କେରଳ ଚାରି ତାରିଖରେ ଆଉ ଓଡିଶା କେବେ ଛୁଇଁବ ରଜ ବେଳକୁ ତ ସବୁ ଚାଷ ବାସ ଆରମ୍ଭ ହୁଏ କାମ। ବର୍ଷା ତ ନାହିଁ ଏ ବର୍ଷ କଣ ହବ ମରୁଡି ପଡିବ ଆଉ। ତମର ସେଆଡେ କେମିତି ବର୍ଷା ବର୍ଷି ହଉଛି?
ଏ ମା ଆମର ସବୁଦିନ ବର୍ଷା ଉଠଉଛି। କିନ୍ତୁ ବର୍ଷା ହଉନି ମାନେ ମୁଁ କହିଲି କାଲି ମନେ ମନେ କହିଲି ମୁଁ କହିଲି ଆଉ ବର୍ଷା ତମେ ଠାକୁରଙ୍କୁ କହିଲି ମୁଁ କହିଲି ପ୍ରଭୁ ଏ ମଣିଷ ମାନେ ସିନା ଭୁଲ କଲେ ତମେ ତାଙ୍କୁ ଦଣ୍ଡ ଦଉଛ ଠିକ ଅଛି। କିନ୍ତୁ ଏ ଯୋଉ ଗଛ ଲତା ପଶୁ ପକ୍ଷୀ ସେମାନେ ତ କିଛି ଭୁଲ କରୁନାହାନ୍ତି ତମେ ତାଙ୍କ ପାଇଁ ଅନ୍ତତଃ ଟିକେ ବର୍ଷା ଦିଅ।ଗଛ ମାନେ ଯେମିତି ଲାଗୁଛି ମତେ ଖାଲି କହୁଛନ୍ତି ଏତିକି ପାଣି ପାଉନି ଆମକୁ ଏତିକି ପାଣି ପାଉନି ମୁଁ କେତେ ପାଣି ଦେବି ତାଙ୍କୁ ।ଏଇଟା ମତେ ଭାରି ମନ ଦୁଃଖ ଲାଗିଲା ଆଉ ଆମର ଆଡେ ତ ସବୁ ଚାଷ ତ ତମେ ଜାଣିଛ ଗାଁ ମାନଙ୍କରେ ଚାଷ। ଆ ଗାଁ ମାନଙ୍କରେ ଚାଷ ଯେ ଚାଷ ତ ସବୁ ନିର୍ଭର କରେ ଏ ବର୍ଷା ପାଣିପାଗ ଉପରେ। ଆଉ ଏ ବର୍ଷ ତ ପାଣିପାଗ ଦେଖୁନ ଲୋକମାନେ ଏଥର ବା ଏଥର ବିଲ ଟୋଟାଲ ଓଦା ହେଇନି ଓଦା ବିଲ ହେଇନି ।ଆଉ ଏମିତି ପ୍ରତି ଲୋକ କଣ କେମିତି ଚଳିବେ ଏ ତ ମୁଁ ବି କିଛି ଜାଣିପାରୁନି।ମାନେ ଏ ଇଆଡେ ଚାଷ ନହବାକୁ ଇଆଡେ ଆମର ଯୋଉ ଯୁଦ୍ଧ ଚାଲିଛି ଦରଦାମ ବଢ଼ିକି ସେଠି ଲୋକଙ୍କର ଅବସ୍ତା ତାପରେ ଚାକିରି ର ବି ସେମିତି ଅବସ୍ଥା ମାନେ ଭଲ ଲୋକମାନେ ଆଉ ଚାକିରି ବି ଏତେ ସବୁ କାମ ଛଟେଇ କରିଦଉଛନ୍ତି ସିଏ ଏମିତି ଅବସ୍ଥା ଇଆଡେ ଚାକି ଚାଷ ବାସର ଅବସ୍ଥା ଇଆଡେ ପାଣିପାଗର ଅବସ୍ଥା। ଦରଦାମ ତ ଆକାଶ ଛୁଆଁ। ତ ମୁଁ ତମ ମାନେ ଏମିତି ଯେ କେମିତି କଣ ଚଳିବୁ ତମ ଏଡେ ପ୍ରକୃତରେ ଦରଦାମ କଣ କେମିତି କେମିତି ସବୁ କିଣାକୁଣି ସବୁ କରୁଛ ନା କଲଣି ନା କଣ?
ହଁ ଏପଟେ ବି ସେମିତି ଦ ଚାଷବାସ ନାହିଁ। ତାପରେ ଯେତିକି ଚା ଯାହା ଚାଷ କରୁ ଲୋକମାନେ ତାପରେ ସର ତର ଯଉ ଦେଇଦେଲା ଯଉ ଚାଉଳ।କେଜି ଟଙ୍କାକିଆ ଚାଉଳ ସବୁ ପ୍ରକାର ଦେଇଦେଲା ତାପରେ ତେଲ ମସଲା ପାଇଁ ପଇସା ଦେଲା ତାରେ ଭତ୍ତା ସବୁ ଦୁନିଆଁ ପ୍ରକାର ଦେଇଦେଲା। ଲୋକ ଆଉ ଚାଷ କରିବାକୁ ମଙ୍ଗୁନାହାଁନ୍ତି ଅଳସୁଆ ହେଇଗଲେ।ଆଉ ସେ ଖାଇଲେ ଏପଟୁ ପଇସା ଗମେଣ୍ଟ ଦେଲା ଆଉ ସେ କରୁନାହାଁନ୍ତି। ଆଉ ସେ ତୁ ଆଉ କେତେ ବି ସେ ପଇସାରେ ଚାଷ କରିବେ ତାପରେ ତାର କିଣିକି ଖାଇଲା ଆଉ ସବୁ ରେଟ ଯୋଉ ଚାଉଳ କେଜି ହେଲା ଷାଠିଏ ସତୁରି ଟଙ୍କା ନାଖା। ତା ପରେ ଡାଲି ସବୁ ପରିବା ସ ପରିବା ପତ୍ର ତ ଆହୁରି ଆକାଶ ଛୁଆଁ ।ପରିବା ତ କେଜି ପଚାଶ ଉପରକୁ କୋଉ ଉପରକୁ ସବୁ ତଳକୁ କୋଉ ନାହାନ୍ତି। ଆଉ କଣ ସବୁ ତ ଅନଲାଇନ କିଣି ଖାଇଲେ। ଗାଁ ଗହଳି ହେଇଥିଲେ ସବୁ ବାରିରେ ତିଆରି କଲେ ନିଜେ ସବୁ କଲେ ଖାଇଲେ। ଏତେ ଜଣା ପଡିବ ନା ଏଠି ତ ସବୁ କିଣା ପଇଲା ଆଉ କିଣିକି ଖାଇଲେ ରେଟ ବାଟ୍ ସବୁ। ଆଉ ଏଇ ବର୍ଷ ତ ମରୁଡି ଯଦି ହବ ଆହୁରି କେତେ ରେଟ ହବ ଜଣା ନାହିଁ। ବର୍ଷା ଟିକେ ହେଇଗଲେ ଭଲ।ଆଉ ଗଛ ପତ୍ର ତ ସବୁ ଶୁଖିଗଲାଣି ଆଉ କଣ କରିବା। ସେପଟେ ବି ସେମିତି ହଉଥିବ ଆଉ।
ହଁ ଆମର ତ ଏପଟେ ସେଇ ଅବସ୍ଥା। କିନ୍ତୁ ଗାଁ ଗହଳିର ଲୋକ ଟିକେ ଆସୁ ଯେ କିଛି ନହେଲେ ବାଡିରେ ଶାଗଟେ ଆଉ ଅମୃତଭଣ୍ଡା ଏଇଗୁଡା ଲଗେଇକି ଖାଇକି ବଞ୍ଚ ଯିବେ ଏ ସେଇଟା ତଥାପି କଷ୍ଟ ତ ହବ କିନ୍ତୁ ଆମେ ଚେଷ୍ଟା କରୁଛୁ ଯେ ଆଗକୁ କାଳେ ଆହୁରି ଶୁଣା ଯାଉଛି ସବୁ କାଳେ ଗବେଷକ ମାନେ କହିଲେଣି ଏ ଯେ ବହୁ ପରିସ୍ଥିତି କାଳେ ଏ ସମାଜକୁ ଆଗକୁ ଅଛି ଦେଖିବା କଣ ହଉଛି ଆଉ ହେଲା ମୁଁ ଭାବୁଛି ଏଇଥର କଣ କହିଲ ଆଉ ତ ଦେଖୁଛ ପଇସା ପତ୍ରର କେମିତି ଅବ ଅବସ୍ଥା ବର୍ତ୍ତମାନେ ଯେ ଭାବୁଛି ଏଇ ଯୋଉ ଆଚାର। ଏବ ବର୍ଷ ଆମ୍ବ ହେଇଥିଲା ତାକୁ ଆଚାର କରିଦେଇଛି ବଡି କରିଛି ଆଉ ଆଚାର ବଡି ଏଗୁଡା ସବୁ କରିଛି ଦେଖିବା ସେଇଟା ଗୋଟେ ଛୋଟ ମୋଟ ଘରେ ବିଜନେସ କରିବି ବୋଲି ଭାବୁଛି ଯେ ସମ କହିଦେଇଛି ସବୁ ମୋ ପାଖ ଲୋକମାନାନଙ୍କୁ ଯେ ମୁଁ ବଢି ଆଚାର ସବୁ କରୁଛି ତମେ ମୋଠୁ ନବ କହିଛନ୍ତି ତ ନେବେ ବୋଲି ଆଉ ଆଣିଥିଲି ଦଶ କେଜି ବିରି ଦଶ କେଜି ବିରି ଆ ଥିଲି ତାକୁ କରିଛି ବଡି କରିଦେଇଛି ବଡି କରିଛି ଦେଖିଛି ଯେ ଏ ହେଇଛି କେତେ ଦଶ କେଜି ବଡିରେ ବିରିରେ ଓଜନ କଲି ଆଠ କେଜି ବଡି ହେଲା। ଆଠ କେଜି ବଢି ହେଇଛି ଯେ ତାକୁ ପ୍ୟାକିଙ୍ଗ କରିଛି ଦେଖିିବା ଦେବି କେଜି ତ କହୁଛି ତିନିଶହ ଲେଖାଏ ଲୋକଙ୍କୁ କହିଛି ଲୋକ ଦେଖି ରେଟ ତ ଚାରିଆଟା ବଢିଲାଣି ମୁଁ ଟିକେ କମେଇକି ଦେଲେ ଭାବୁଛି ନେବେ ବୋଲି। ଆଉ ତମେ ଘରେ କଣ କରିବ ବୋଲି ଭାବୁଛ ମୁଁ ତ ବଡି ଆଚାର କଲି।
ମୁଁ ବି ସେମିତି ଆରମ୍ଭ କରିଦେଲିଣିି ଘରେ ଘରେ ଘର ପାଖରେ ଗୋଟେ ଦୋକାନ ଦେଇକି ସକାଳ ଜଳଖିଆ ବନଉଛି ବରା ଇଟିଲି ମଟର ଦରକାରୀ ତାପ। ତାପରେ ମଝିରେ ମଝିରେ ଦହିବରା ବି ତାକୁ ବି ବନାଉଛି କୋଉଦିନ ପୁରୀ ତରକାରୀ କୋଉଦିନ ଯେଉଁ ସ ସଦୋସା ସମ୍ବର ବନେଇ ଦେଉଛି କେଉଁଦିନ ଯେଉଁ ଯେଉଁ ସୁ ସୁଜି ଉପମା ତରକାରୀ। ଏମିତି ସବୁ ବନେଇକିନା ଦଉଛି ସକାଳ ଟାଇମ ଟା ଏମିତି କରୁଛି ଆଉ ଆଉ ବାକି ସମୟ ତକରେ ଘର କାମ ସାରିକି ତାପରେ ଯୋଉ ସିଲେଇ ମେସିନ ପକେଇଛି ସେଇ ସିଲେଇ ସୁଲା କାମ ଆଣିଛି। ସିଲେଇ କରୁଛି ବ୍ଲାଉଜ, ସାୟା, ଆଉ ଛୋଟ ଛୁଆଙ୍କର ଡ୍ରେସ, ତାପରେ ଶାଢ଼ୀର ଫଲସ ସବୁ ଉଁ ଉଁ ଧଡ଼ି ସିଲେଇ କରୁଛି ଆଉ ଯୋଉ ପୁରୁଣା ଜିନିଷ ଯାହା ସିଲେଇ ପି ଆଉ ଯୋଉ ମାନେ ଆଣୁଛନ୍ତି ତାଙ୍କମାନଙ୍କର କାମ ରଖିକି କରୁଛି ଆଉ ।ସେମିତି କରିକି ଦି ପଇସା ହେବ ର ଏପଟେ ବାହାରି ପଡୁଛି ଆଉ ଆଉ ତ କିଛି ନକ ବାଟ ନାହିଁ ନା ଏମିତି କରିକି ଦିଇ ପଇସା ରୋଜଗାର କରିବାକୁ ପଡୁଛି ଆଉ। ଆଉ ତମେ କଣ କର କରିପାରିବେ?
ହଁ ମୁଁ ହେଲା ସେଇ ବି ତମେ କହିଲ ମୋର ମୁଁ ବି ଏବେ ସିଲେଇ ଯାଇଛି ଶିଖି ସିଲେଇ ଯାଇଥିଲି ଶିଖି ସିଲେଇ କରୁ ଆସିକି ସବୁ ଶିଖିଛି ତାକୁ ଟିକେ ମତେ ସମୟ ଲାଗିବ ଶିଖିବା ପାଇଁ ଆଉ ଟିକେ। ମୁଁ ସେଇଟା ଶିଖିକି ପ୍ରାକ୍ଟିସ ଟିକେ ଘରେ କରି ମାନେ ଟିକେ ଟିକେ କରୁଛି ସମୟ ଟିକେ ଏବେ କମ ହଉଛି ତ କମ କର ତାକୁ ସେଇଟା ସିଲେଇଟାକୁ ମୁଁ ଏଇଥର ଭାବିଛି ଗୋଟେ କିଛି ନହେଲେ ଆମ ନିଜର ତ ବ୍ଲାଉଜ, ଶାଢୀ, ଡ୍ରେସ ନିଜର ତ ନିଜେ ବନେଇ ପାରିବା ।ସେଇଟା ଭାବିକି ଏବେ ସେଇ ସିଲେଇ ଟାକୁ ବହୁତ ଧ୍ୟାନ ମୁଁ ଦେଇଛି। ଆଉ ଗୋଟେ କଥା କଣ କହିବ ଆମ ଜଣେ ଲୋକ କହୁଥିଲେ ଟେଣ୍ଡର ଦେବେ ସିଲେଇ ଉପରେ ମାନେ କଣ କହିଲ ମାନେ ସି କହୁଥିଲେ ଯେ ଆମେ ତମକୁ କାଟିକି ସବୁ ସାଇଆ ଦେଇଦବୁ ତୁମେ ଖାଲି ସିଲେଇ କରିକି ଆମକୁ ଦବ।ତାପରେ ତ ବ୍ଲାଉଜ୍ ଦେଇଦବୁ ତମେ ଖାଲି ହୁକ ଆଉ କାଜ ଘର କରିକି ବଟମ କାଜ ଘର କରିକି ଦବ ଏମିତି ସବୁ କହୁଥିଲେ। ଯେ ମୁଁ କହିଲି ହଉ ତାହେଲେ ଏଇଟା ଭଲ ଆଉ ଆମ ଏପଟ ଏରିଆରେ ସେ ଲୋକମାନେ ବହୁତ ଉପକୃତ ହେବେ। ଆଉ ଏଇଟା କହିଛି ଯେ କହିଛି ଯେ ଦେଖିବା ସେଇଟା କଣ ହଉଛି ସେଇ ଟେଣ୍ଡର ସେଇ ଟେଣ୍ଡର ଟାକୁ ଆମେ ଦେଖିନୁ ଆଉ ତାପରେ ମାନେ ସେଇ ଟେଣ୍ଡର କୁ ମୁଁ କହିନି ଇଏ କରି ଦେଖିବା ପାଇଁ ଆଉ। ତାପରେ କଣ ଆସିବ? ତମେ ହେଲା ସାଙ୍ଗ କରିବ କି?
ହଁ ହଁ ଯାହା ହଉ ଭଲ ବିଜନେସ ଟା ଏଇଟା ବି କିଛି ଅସୁବିଧାନି ଭଲ। ଏ ଯୋଉ ବ୍ଲାଉଜ ସାୟା କେତେନାଖା ସବୁ ଏପଟେ ଦଉଛନ୍ତି ଏପଟେ ତ ବ୍ଲାଉଜ ଗୋଟା ବନେଇଲେ ପ୍ଲେନ କଟନ ବ୍ଲାଉଜ ଟା ବନେଇଲେ ଦୁଇଶହ। ତାପରେ ଆଉ ଅସ୍ତ୍ର କପଡା ବ୍ଲାଉଜ ବନେଇଲେ ଡିଜାଇନ ନେଇକି ସବୁ ଅଢେଇଶହ ତିନିଶହ ତିନିଶହ ପଚାଶ ତାପରେ ଯେତିକି ଡିଜାଇନ ସବୁ ତିନିଶହ କରିବା ଆହୁରି ଅଧିକ ପଡୁଛି ପାଞ୍ଚଶହ ଛଅଶହ ବି ପଡଉଛି ଆଉ ସାଇଆ ଗୋଟାକ ବନେଇଲେ କି ଆମେ କିଣିକି ଆଣୁ ଯେ ଦେଢଶହ ନାଖାରେ ଏପଟ ଯୋଉ କପଡା କିଣିକି ଆଣେ ତିଆରି ମଜୁରି ଦୁଇଶହ ଟଙ୍କା ନଖାରେ ଦଉଛନ୍ତି ।ଆଉ ସାୟା ବ୍ଲା ଶାଢ଼ୀ ବି ସେମିତି ମୁହ ସିଲେଇ କଲେ କୋଡିଏ ଟଙ୍କା ।ଆଉ ଫଲ୍ସ୍ ଶହ ଲଗେଇଦେଲେ ଶହ ଅଶୀ ଟଙ୍କା ଶହେ ଟଙ୍କା ନା ନଉଛନ୍ତି। ଏ ଏବେ ରେଟ୍ ମୁଁ କ ପଚାରବ କେତେ ରେଟ ନା ହଁ ଏବେ ବଢି ଯାଇଛି ସମସ୍ତେ ବଢେଇସି ଆମେ ବି ବଢଉଛୁ ଆଉ ।ଆଉ ଏତେ ଏତେ ରେଟ୍ଛନ୍ତି ସେପଟେ ସେମିତି ବି ରେଟ ନା କଣ?
ହଁ, ଏପ ଏଠି ତ ସାଧା ବ୍ଲାଉଜ ଯୋଉଟା ନଉଛନ୍ତି ଦେଢଶହ ଟଙ୍କା। ଖାଲି ସୂତା ବ୍ଲାଉଜଟା ଦେଢଶହ ଟଙ୍କା ଆଉ ଟିକେ ଯଦି ଭଲ କାମ କରୁଛନ୍ତି ସେ ବ୍ଲାଉଜ ଗୁଡା କଥା କୁହନି ସେ ବ୍ଲାଉଜ ସବୁ ନଉଛନ୍ତି କେତେ କହିଲ? ସାଢେ ତିନିଶହ, ଚାରିଶହ, ପାଞ୍ଚଶହ, ଏମିତି ନଉଛନ୍ତି ଯେ ମୁଁ ସେଇଥିପାଇଁ ବା ସିଲେଇଟା ଶିଖିଲି ଆଉ ତମେ ଯେତେବେଳେ ଆସିବ ଘରକୁ ତମେ ବି ତମ ବ୍ଲାଉଜ କପଡା ଆଣିବ ଯେ ଆଉ ଆଉ ପଛରେ କଥା ହବା ଆଉ ଏବେ ଯାଇକି ମୁଁ ଟିକେ ଗୋଟେ କାମ ଅଛି କାମ କରୁଛି ତମେ ରଖ ପୁଣି ଫାଙ୍କା ହେଲେ ଆମେ କଥା ହବା।
ହଉ ହଉ ରଖ।